ଆଜ୍ଞା ମାମ।
ଆଜ୍ଞା ନମସ୍କାର।
ମୁଁ କଣ କରୁଛନ୍ତି ଆଜ୍ଞା?
କିଛି ନା ଏମିତି ଛାତ ଉପରେ ବସିଥିଲି। ଆପଣ କଣ କରୁଚନ୍ତି?
ମୁଁ କହିଲି ମ୍ୟା ମୁଁ ବି ବସିଥିଲି। ଆପଣଙ୍କ ଦେହ ଭଲ ଅଛି?
ହଁ ହଁ ମୋ ଦେହ ଭଲ ଅଛି। ଆପଣଙ୍କ ଦେହ ଭଲ ଅଛି?
ହଁ ମୋର ଦେହ ଭଲ ଅଛି।
ଆଚ୍ଛା ଆପଣ କଣ କରନ୍ତି?
ଏ ମୁଁ ନର୍ମାଲି କିଛି ନାହିଁ। ଖାଇସାଇଲେଣି ଆଜ୍ଞା?
ଆଜ୍ଞା ମୁଁ ଖାଇ ସାରିଲିଣି। ଆଜ୍ଞା ଆଜ୍ଞା ଖାଇ ସାରିଲିଣି।
ହଁ ମୁଁ କଲି ଆଉ ନାଇଁ ମ ମୁଁ କିଲ ମ୍ୟାମ୍ ମାମ କିଛି ନାହିଁ ମୁଁ ନର୍ମାଲି ଇଏ କରେ। ମୁଁ ଏବେ ମ୍ୟାମ ବସିକି ପେପର୍ ପଢୁଥିଲି।
ଆଚ୍ଛା ଆପଣଙ୍କୁ ପେପର ପଢ଼ିବାକୁ ଭଲ ଲାଗେ?
ନା ମାମ ପେପର ପଢିବାକୁ ଭଲ ଲାଗେ ନା ଆପଣ ତ ଏବେ ଜାଣୁଥିବେ ମୋ ଚାଷୀ ଫାସିୀ ଭାଇ ମାନଙ୍କର ଜୀବନ କେମିତି ସେଇଟା ଦେଖିବା ପାଇଁ ଟିକେ ହଁ ବ ନାଗ ଦେଖିବେ ଆପ ବର୍ଷା ଯୋଉ ଟାଇମ ରେ ହବା କଥା ଚାଷ ଫାସ ସେଇଟାମି ରେ ତାଙ୍କର ହବ ନା। ନାଇଁ ଯୋଉ ଟାଇମ ରେ ବର୍ଷା ହବା କଥା ବର୍ଷା ହବନା ଯୋଉ ଟାଇମ ରେ ନ ବର୍ଷା ହେବା କଥା ହବ। ଦେଖନ୍ତୁ ଯେତେବେଳେ ଧାନ ଟାଇମ ରେ ସେତେବେଳେ ବର୍ଷା ହବ ଠିକ ସେଟାରେ କଣ ହବ ସେତେବେଳେ ବର୍ଷା ହେଲେ ହଁ ତାଙ୍କୁ ଫସଲ ଫସଲ ଲଗେଇବା ପାଇଁ ସୁବିଧା ହବ। ଆଜ୍ଞା କହୁନାନ୍ତି ମାମ ଠିକ ନା ଭୁଲ?
ହଁ ଆପଣ ତ ଠିକ କଥା କହୁଚନ୍ତି।
ତାପରେ ମୁଁ କହିଲି ବର୍ଷା ଦିନେ ଆଉ ଯ ଆମେ ଯଦି ସେ ଟାଇମରେ ବର୍ଷା ନହବ ତାଙ୍କର ମାନେ ମାଟି ଫାଟିବ ସେଥିବେଳେ କ ଚାଷ କିଛି ବି ଲଗେଇ ପାରିବେ? ଆପଣ ହୁଅନ୍ତୁ ମୁଁ ହୁଏ ଯୋଉ ବି ଲୋକ ସବୁ ହଉଚନ୍ତି ନା ସେ କେତେ ଉପଭୋଗ ଯେମିତି ଆମ ନଲେ ଆଗରୁ କଣ ଆମର ସମସ୍ତେ ଲୋକ ଜଗୁଥିଲେ ଋତୁକୁ। ଆଉ ଋତୁ ଅନୁସାରେ ସବୁ ହବ ଏବେ ଋତୁ ମାନେ ବର୍ଷା ଋତୁରେ ବର୍ଷା ହବ। ଶୀତ ୠତୁରେ ଶୀତ ହବ। ମାନେ ଗ ମାନେ ପୁରା ସବୁ ଋତୁ ଥାଏ ଏବେ କଣ କିଛି ଋତୁ ଫୁତୁ ନାହିଁ। ମାନେ ଅଦିନିଆ ବର୍ଷା ଏବେ ଦେଖୁନାହାନ୍ତି। ଅଦିନିଆ ବର୍ଷା ହେଲେ ଚାଷ ଫାସ କେମିତି ହବ ମ୍ୟାମ? ଆ ମାନେ ଦେଖନ୍ତୁ ଆଗେ ଫାଷ୍ଟ ହଉଚି ଆମର ଚାଷ ଆପଣ ଯାହା କରନ୍ତୁ ଯଦି ଆମେ କିଛି ଚାଷ ଆମେ ଚାଷୀ ଭାଇ ମାନେ ଯଦି କିଛି ଚାଷ ନ କରିବେ ଆମେ କଣ ଖାଇପାରିବା ଆମର ପଇସା ପାଖରେ ଥିଲେ ବି ଆମେ କଣ କିଛି ଖାଇପାରିବା ମ୍ୟାମ?
ଆଜ୍ଞା ଠିକ କଥା କହିଲେ। ଆମ ଚାଷ ହଉଚି ଆମର ମାନେ ମେରୁଦଣ୍ଡ କହିବାକୁ ଗଲେ ଆମର ଆର୍ଥିକ ଅବସ୍ଥାର। ଆଉ ଭାରତରେ ତ ଅ ପାଖାପାଖି ପଚାଶ ରୁ ଏ ପଚାଶ ପରସେଣ୍ଟ ଲୋକ ମାନେ ପଚା ପ୍ରତିଶତ ଲୋକ ତ ଗ୍ରାମାଞ୍ଚଳରେ ବାସ କରନ୍ତି ଆଉ ସମସ୍ତେ କୃଷି ଉପରେ ନିର୍ଭର। ଆଉ କୁ ଯଦି ଆମେ ଉନ୍ନତ ନ କରି ପାରିବା କୃଷକ ମାନଙ୍କୁ ଯଦି ଆମେ ଆର୍ଥିକ ସହାୟତା ନ ଦେଇ ପାରିବା ତାହେଲେ ଆମେ କେବେ ବି ଆମର ବିକଶିତ ଭାରତର ଯୋଉ ଆଶା ଏବଂ ଅ ଅଭିଳାସ ଅଛି ସେଇଟା କେବେ ପୂରଣ ହେବ ନାହିଁ। ତେଣୁକରି ଚାଷୀ ଆତ୍ମହତ୍ୟା ଯୋଉଟା ବର୍ତ୍ତମାନ ହଉଚି ଯୋଉଟା ଆପଣ କହିଲେ ସେଟା ଏକ ବହୁତ ବଡ ଏକ ମାନେ ଚିନ୍ତା ଜନକ ଏକ ମାନେ ପ୍ରଶ୍ନ ଅଟେ। କି ଆମ ଆମେ ବର୍ତ୍ତମାନ ତା ପାଇଁ କଣ ପଦକ୍ଷେପ ନେଇପାରିବା। ଆଉ କଣ କଲେ ଆମର ମାନେ ଆମେ କିଭଳି ଭାବରେ କୃଷକ ମାନଙ୍କ ଯୋଉ ଆର୍ଥିକ ଉପାର୍ଜନଟା ଅଛି ସେଟାକୁ ଆମେ କେମିତି ବୃଦ୍ଧି କରିପାରିବା, ଆପଣଙ୍କୁ କଣ ଲାଗୁଚି କଣ କରିବା ଦ୍ଵାରା ବର୍ତ୍ତମାନ୍ ଆମେ ଚାଷୀ ଆତ୍ମହତ୍ୟା ଟାକୁ କମେଇ ପାରିବା।
ଦେଖନ୍ତୁ ଆମେ କଣ କରିବା ଆମେ ଦେଖନ୍ତୁ ଆପଣଙ୍କ ହାତରେ ଅଛି ନା ମୋ ହାତରେ ଅଛି, ଦେଖନ୍ତୁ ଆମେ ଋତୁ ଅନୁସାରେ ଯଦି ବର୍ଷା ନହବ ଆମେ କଣ ତାକୁ କିଛି କହିପାରିବା, ଚାଷୀ ଭାଇ ମାନଙ୍କୁ ଆମେ ହେଲ୍ପ କରିବା ମାନେ ଯେତିକି ଆମେ ତାଙ୍କୁ ସୁବିଧା କରିବା ଆମେ ଲୋକ ଅଛନ୍ତି ନାଇଁ ସେ ତାଙ୍କର ଆମ ଯେମିତି ଆଗରୁ ମାନେ ଯେମିତି ଲୋକ ସବୁ ଚାଷ କରିକି ଆଗରୁ ଖାଉଥିଲେ, ଦେଖନ୍ତୁ ଆପଣ ଚାଷ କରିକି ଆପଣ ଭଲ ଖାଇବା ଖାଇବେ। ସବୁ ସାର ମାର ଚଳୁଛନ୍ତି କେତେ ଆମ ଦେହ ପାଇଁ କ୍ଷତିକାରକ ହଉଚି। ଯେମିତି ମାନେ ଆମର ଆମ ବଡ଼ିରେ ମୁଁ କହୁଚି ଆମ ଚାଷ ନିଜ କର ନିଜ ଫ୍ୟାମିଲି ପାଇଁ। ଆମ ବାଡିରେ ସବୁ ଅନୁସାରେ ସବୁ ହୁଏ ଆମ ଗଛ ପଛ। ସବୁ ଅନୁସାରେ ଯଦି ଆମ ଯୋଉ ଟାଇମ୍ ରେ ହବ କଥା ସେଇ ଟାଇମ୍ ରେ ନହବ ଆପଣ ସେଠାରେ ଇଚ୍ଛା ହବ ଆପଣଙ୍କୁ ଆଉ ଚାଷ କରିବା ପାଇଁ।
ଅ କିନ୍ତୁ ମୁଁ ଆପଣଙ୍କୁ କହିଲି କି ଆମେ କଣ ପଦକ୍ଷେପ ନେବା ଦ୍ଵାରା ଚାଷୀ ମଙ୍କ ଆତ୍ମହତ୍ୟା ଟାକୁ ଆମେ କମ୍ କରିପାରିବା, ଯେହେତୁ ଦେଖନ୍ତୁ ଆମେ ତ ଋତୁ ଚକ୍ରକୁ ଆମେ ପରିବର୍ତ୍ତନ କରିପାରିବାନି, ଆମେ ତ ଦେଖୁଛେ ବର୍ତ୍ତମାନ ଯେଭଳି ଭାବରେ ବୃକ୍ଷ କ ଟା ହଉଚି ଜଙ୍ଗଲ ନଷ୍ଟ ହଉଛି, ପାରି ପାରିପାର୍ଶ୍ୱିକ ଯୋଉ ପରିବେଶରେ ଯୋଉ ପରିବର୍ତ୍ତନ ହଉଚି। ଯୋଉଥିପାଇଁ କି ଆମର ଅ ପାଣିପାଗରେ ବର୍ତ୍ତମାନ୍ ବିଭିନ୍ନ ପ୍ରକାର ବିଭ୍ରାଟ ଦେଖିବାକୁ ମିଳୁଚି। କିନ୍ତୁ ଅ ଦେଖିବାକୁ ଗଲେ ଆମେ ଯଦି ଅ ପ୍ରାକୃତିକ ବା ପାରମ୍ପରିକ କୃଷିକୁ ଯଦି ଆମେ ସେଟାକୁ ପରିବର୍ତ୍ତିତ କରିପାରିବା ଆମର ଅତ୍ୟାଧୁନିକ ଅ କୃଷି ସହିତ ତାହେଲେ କୃଷକ ମାନେ ବହୁତ ପର୍ଯ୍ୟାୟରେ ମାନେ ଉପକୃତ ହେଇପାରିବେ, ଆଉ ତାହା ସହିତ ଆମେ ତାକୁ କିଛି ଆର୍ଥିକ ସହାୟତା ଦବା। କୃଷକ ଯେ ଆତ୍ମହତ୍ୟା କରିବାର କାରଣ କେବଳ କୃଷିରେ କ୍ଷତି ହବା ସେଟା ନୁହେଁ, ତା ସହିତ କୃଷି କାର୍ଯ୍ୟ ପାଇଁ ମଧ୍ୟ ସେମାନେ ବହୁତ୍ ସାରା ସମୟରେ ଆମର ଅ ବହୁତ୍ ସାରା ଅ ଅର୍ଥ ସେମାନେ ନେଇଥାନ୍ତି ମାନେ ସୁଧରେ। ଯୋଉଥିପାଇଁ କି ସେଇଟା ସେମାନେ ପରିଶୋଧ କରିପାରନ୍ତି ନାହିଁ। ପାଇଁ ବି ସେମାନେ ଆତ୍ମହତ୍ୟା କରନ୍ତି, ଫସଲ ନଷ୍ଟ ହେଲେ ବି ସେମାନେ ଆତ୍ମହତ୍ୟା କରନ୍ତି, ତେଣୁକରି ଆମେ କୃଷକ ମାନଙ୍କର ଆତ୍ମହତ୍ୟାକୁ ରୋକିବା ପାଇଁ ଆମେ ଦିଟା ଜିନି କ୍ଷେତ୍ରରେ ଆମେ କାମ କରିବା। ଏକରେ ଆମେ ଆଧୁନିକ କୃଷିକୁ ମାନେ ଗ୍ରହଣ କରିବା, ଦ୍ଵିତୀୟରେ ଆମେ କୃଷି ମାନ ଙ୍କୁ ତାଲିମ ଦବା ଯେମିତି ସେମାନେ ନୂତନ କୃଷି କୁ ଯେମିତି ଗ୍ରହଣ କରିବେ। ଚତୁର୍ଥରେ, ତୃତୀୟରେ ଆମେ ତାଙ୍କୁ ବିଭିନ୍ନ ପ୍ରକାର ମାନେ ଅଳ୍ପ ଦାମ୍ ରେ ତାଙ୍କୁ ଭଲ ବିହନ ଭଲ ମାନେ ଯୋଉ-ଯୋଉ ରାସ୍ ରାସାୟନିକ ଯୋଉ ଆମର ସାର ରହିଲା କୀଟନାଶକ ହେଲା ସେ ସବୁ ଆମେ ଅଳ୍ପ ମୂଲ୍ୟରେ ତାଙ୍କୁ ଯୋଗେଇଦେବା। ଆଉ-ଆଉ ତାଙ୍କୁ ଭଲ ବଜାର୍ ମଧ୍ୟ ତାଙ୍କୁ ଦେବା। ଅ ଯାହା ଦ୍ଵାରା କି ସେମାନେ ବହୁତ୍ ଉପକୃତ ହେଇପାରିବେ, ଆଉ ତାଙ୍କ ଯୋଉ ଆମଦାନୀକୁ ସେମାନେ ଦ୍ୱିଗୁଣିତ କରିପାରିବେ।
ମ୍ୟାମ୍ ଆପଣ ଯୋଉଟା କହିଲେ ଠିକ୍ କଥା, ଦେଖନ୍ତୁ ମ୍ୟାମ୍ ଆମେ ଯେମିତି ଆପଣ ମାନେ ଆପଣଙ୍କ ନିଜ ଇଏରେ ଚାଷ କଣ କରନ୍ତି। ଜେନ୍ତି ମୁଁ କରେ ମ୍ୟାମ୍ ଇଏରେ। ମାନ ଆମେ କରଉ ଦେଖନ୍ତୁ-ଦେଖନ୍ତୁ ଆମର ଦେଖନ୍ତୁ ଲୋକମାନେ କଣ ଚାଷ କରିବା ପାଇଁ ଡରୁଛନ୍ତି। ଯେ ମୁଁ ଗୋଟେ ମ୍ୟାମ୍ ଆପଣଙ୍କୁ ଉଦାହରଣ ଦଉଛିୁ ଗୋଟେ ଚାଷର। ମାନେ ଯେମିତି ଆମେ କଦଳୀ ଚାଷ ଆପଣଙ୍କ ବୁ ବାଡ଼ିରେ କଲେ। ଆମେ ତ ଡୁ କଦଳୀ ଚାଷ କରିବା। ତା ଦ୍ୱାରା ଆମେ କଞ୍ଚା କଦଳୀ ଆମେ ବି ମାନେ ଖାଇପାରିବା ରୋଷେଇ କରିକି ଠିକ ନା ଭୁଲ ମାମ ହ୍ୟାଲୋ
ଆଜ୍ଞା କରିପାରିବା।
କରିପାରିବା, ଆଉ ଦ୍ଵିତୀୟରେ ହଉଛି ଆମେ ପାଚିଲ ବି ଖାଇ ପାରିବା ଆଉ ତୃତୀୟରେ ହଉଛି
ମୋ ଭୟସ ଶୁଭୁଚି
ଆଉ ତୁ ହଁ ମୁ କହିଲି ଆଉ ମ୍ୟାମ ତୃତୀୟରେ ହଉଛି ଆମେ କଦଳୀ ପତ୍ରରୁ ଆମର ମାନେ କିଛି ବି ଆମ ପର୍ବପର୍ବାଣିୀ ହୁଏ କଦଳୀ ପତ୍ର ଦ୍ଵାରା ଆମେ କିଛି ପିଠା ପିଠା ବି କରିପାରିବା। ତିନିଟା ଆମର ଏଇ ହେଲା ତା ଦ୍ଵାରା ଆଉ ଗୋଟେ ହଉଛି ମ୍ୟାମ ଆମେ କଦଳୀ ଯୋଉ ଗଛ କା ଟିବା ଆମେ ତା ମଞ୍ଜା ରେ ବି କିଛି ଗୋଟେ ଭଜା ଫଜା ହୁଏନା ହଁ ମ୍ୟାମ୍ ସେଇଟା କେତେ ଆମର ଭଲ ଲାଗେ ଗୋଟେ କଦରୀ ର ଦିଲି ଆଉ ଗୋଟେ ଉଦାହରଣ ଦଉଛି ମ୍ୟାମ୍ ଆପଣଙ୍କ ଦ ଧାନର ମ ଦେଖନ୍ତୁ ଆପଣ, କଣ କହିଲେ?
ଆପଣ ଆଉ ଆଉ ଗୋଟେ ଜିନିଷ ଛାଡିଦେଲେ ମୁଁ ଆଉ ଗୋଟେ ଜିନିଷ ସେଥିରେ ମିଶେଇବାକୁ ଚେଷ୍ଟା କରିବି କି କଦଳୀର ଯୋଉ ଅ ଗଛର ଯୋଉ ବାକି ଯୋଉ ଅଂଶ ରହିଲା ତାକୁ ମଧ୍ୟ ଆମେ ଖତ ହି ହିସାବରେ ମଧ୍ୟ ମାନେ ପ୍ରୟୋଗ କରିପାରିବା ଆମର ଜମିରେ ଗଛର ଯୋଉ ବାକି ଅଂଶ ରହିଲା ପଚିଶଢ଼ି ଗଲା ପରେ ତାକୁ ଆମେ ଖତ ହିସାବରେ ମଧ୍ୟ ବ୍ୟବହୃତ କରି
ଭଲ ପଇଁଟ ଆଉ ଗୋଟେ ମ୍ୟାମ୍ ଉଦାହରଣ ଦଉଛି ମ୍ୟାମ ଆପଣଙ୍କୁ ଆମେ ଚାଷ କରିବା ଦ୍ଵାରା ଦେଖନ୍ତୁ ଆମେ ଚାଷ କରୁଛେ ଆମେ ଗୋଟେ ଧାନର ଦେଖୁନାହାନ୍ତି ଯଦି ଆମେ ଧାନ ଚାଷ ନ କରିପାରିବା ଆମେ କିଛି ଖାଇପାରିବା ପେଟକୁ?
ନା
ଆମେ ଧାନ ହଉ ଖାଦ୍ୟ ପାଇଁ ଲୋକ ଦେଖନ୍ତୁୁ ହୁଁ ଆଗରୁ ଲୋକ କଣ କରୁଥିଲେ ଆଗରୁ ସମସ୍ତେ ଲୋକ କଥିଲେ ଆମେ ଚାଷ କରିବୁ ଏବେ ଲୋକ କରୁଛନ୍ତି ଏବେ ସମସ୍ତେ ପଇସା ପଛରେ ଦୌଡୁଛନ୍ତି। ସେ ଯେ ମାନେ ଜାଣି ପାରୁନାହାନ୍ତି ବୋଲି ଆମ ଚାଷ କଲେ ଆମ ପାଇଁ କେତେ ଭଲ, ଯଦି ତମେ ଏତେ ଟଙ୍କା ରଖିବ ପାଖରେ ଯେ ଚାଷୀ ଭାଇ ମାନେ ଚାଷ ଜମା କରିବେ ନା ମାନେ ଆମେ ଖାଇପାରିବା ନା ଅଲଗା ଲୋକ କିଛି କେହି ଖାଇପାରିବେ। ଚାଷ ଦ୍ୱାରା ହିଁ ସବୁ ହଉଛି ଲୋକ କହୁଛନ୍ତି ନା ଚାଷ କଲେ ଆମକୁ କହିବେୟେ ମ୍ୟାମ ମ୍ୟାମ ଆପଣ ଗୋଟେ ଠିକ କଥା କହୁନାହାନ୍ତି ଚାଷ ପାଇଁ କେତେ ଆମ ଆମ ପାଇଁ ଭଲ ଯଦି ଆମେ ଚାଷୀ ମାନଙ୍କ ପାଇଁ ଆମେ ଯଦି ନିଜେ ନିଜେ ଗୋଟେ ଗୋଟେ ମାନେ ଚାଷ କରିବା ନା ଦେଖନ୍ତୁ ଏବେ କଣ ଏ ଯିଏ ଚାଷ କରୁଛନ୍ତି କରୁଛନ୍ତି ଗୋଟେ ଗୋଟେ ଲୋକ କନାନ୍ତି ଚାଷ କରୁଛନ୍ତି ମାନେ ଶୀଘ୍ର ଫଳ କରିବା ପାଇଁ କେତେ ଦିହ ପାଇଁ ଆମର କ୍ଷତିକାର କରୁଛନ୍ତି ଚାଷରେ ବେଶୀ ସାର ପକଉଛନ୍ତି। ମାନେ ଯେତିକି କରି ଶୀଘ୍ର ଶୀଘ୍ର କରୁଛନ୍ତି। ଆମେ ଖାଇବା ଦ୍ଵାରା କେତେ ପ୍ରକାର ଚାଉଳ ବାହାରିଲାଣି ଗୋଟେ ଗୋଟେ ଲୋକ ପ୍ଲାଷ୍ଟିକ ଚାଉଳ ମିଶିଲେଣି ଚାଉଳରେ ଦିହ ପାଇଁ ଭଲ ମ୍ୟାମ ଆପଣ କହୁନାହାନ୍ତି
ଆଜ୍ଞା ଖାଦ୍ୟର ତ ବର୍ତ୍ତମାନ କଳା ବଜାରି ହଉଛି। ଆଉ କଳା ବଜାରୀ ସହିତ ବର୍ତ୍ତମାନ ଆମର ଯୋଉ ବ୍ୟସ୍ତବହୁଳ ଜୀବନ ଯାପନ ହେଇଯାଇଛି। ମନୁଷ୍ୟ ମାନଙ୍କ ମଧ୍ୟରେ ବର୍ତ୍ତମାନ ଅପେକ୍ଷା କରିବାର ଯୋଉ ମାନେ ଯୋଉ ଥାଏ ଗୁଣଟି ସେଟା ବର୍ତ୍ତମାନ କମି ଯାଇ ଛି ଏବେ ବର୍ତ୍ତମାନ କେହି ବି ମନୁଷ୍ୟ ଅପେକ୍ଷା କରିବାକୁ କେହି ପସନ୍ଦ କରନ୍ତି ନାହିଁ। ତେଣୁକରି ଆମେ ଯୋଉ ଦେଖୁଛେ ବର୍ତ୍ତମାନ ଧାନ ଆପଣ ଯୋଉ ଉଦାହରଣ ଦେଲେ ଯୋଉ ଧାନ ଚାଷ ଯୋଉ ଚାଉଳ ବାହାରୁଛି ତାହାର ବର୍ତ୍ତମାନ ଯୋଉ ସ୍ତର ଗୁଡିକ ଥାଏ ଧାନର ତାକୁ ବର୍ତ୍ତମାନ ଅତିରୁ ଅତି ସରଳୀକୃତ କରାଯାଉଛି। ତେଣୁକରି ଯୋଉ ଭାତଟା ଆଗରୁ ଆପଣ ତିରିଶ କିମ୍ବା ଚାଳିଶ ମିନିଟ ଲାଗୁଥିଲା ଖାଦ୍ୟ ରନ୍ଧନ କରିବା ପାଇଁ ତାହା ବର୍ତ୍ତମାନ ଦଶ ମିନିଟ ରେ ହେଇଯାଉଛି।
ହଁ ମ୍ୟାମ ସେଟା କମ ଯାଉଛି ସେଟା କମ ହଉଛି ଆମ ପାଇଁ ହଉଛି ଲୋକ ହୁଅନ୍ତୁ ଆପଣ ହୁଏ ମୁଁ ହୁଏ। ଯଦି ଆମେ ସାର ପକେଇବା ସବୁ କରିବା ମାନେ ଇଏ ହବ ନା ମ୍ୟାମ ଆପଣ ଗୋଟେ ଦେଖୁନାହାନ୍ତି ଆମେ ତ ସବୁ ଆମେ ସବୁ ଜାଣି ଶୁଣି କି ଆମେ ସବୁ ଭୁଲ କଲେ ସେଇଟା କଣ ଆମର ଠିକ ହବ।
ନା।
ଦେଖନ୍ତୁ ଆମେ ସେଇଟା ସିନା ଆମେ ନେଇ ଆସିଲେ ଆମେ ଖାଇଦେଲେ। ଆମେ ପୁଣି ଖାଇସାରୁ ଆର ଆମ ଦେହ ପାଇଁ କେତେ କ୍ଷତିକାରକ ଆମର ନିଜେ ଜାଣିଥିବେ।
ଆଜ୍ଞା।
କେତେ କ୍ଷେତିର ସେଇଟା ଗୋଟେ ଆଉ ଗୋଟେ ଆପଣ ଦେଖୁନାହାନ୍ତି ଗୋଟେ ଏ ନର୍ମାଲ ବି ସମସ୍ତେ ଜାଣିଥିବେ। ଯେମିତି ଆମ ବାଦାମ ହଉ ମାନେ ଯେମିତି ଆମ ବିରି ହଉ ମୁଗ ହଉ ତା ଦେହରେ କଣ ମ୍ୟାମ ମିଶା ହଉନି। ଦେଖ କଳା ବଜାରରେ କେତେ ହେଲାଣି ଆମେ ଯଦି କହିବା ଆମେ ନିଜେ ଚାଷ କରିବା ଯେମିତି ମାନେ ନିଜ ପାଇଁ କରିକି ଯଦି ଖାଇବା ମ୍ୟାମ ଆମେ ଲୋକମାନଙ୍କର ଦେହ ମାନେ ମାନେ କେବେ ବି ଖରାପ ହଅ ନି ମ୍ୟାମ ଦେଖନ୍ତୁ ଏବେ ଆଗ କାଳିଆ ଲୋକ କଣ ସବୁ ଚାଷ କରି ଆଗକୁ କାଳେ କଣ ମାନେ ସବୁ ପିଓର ମାନେ ଭଲ ଖାଇବା ଖାଉଥିଲେ ଏ ସବୁ ହାର ଫାର ମିଶେଇ ଖାଉଛନ୍ତି ଏବେ ମ୍ୟାମ ଦେଖୁନାହାନ୍ତି। ଆଗରୁ କିଛି ହଉଥିଲା ଟିକେ କେହି ମେଡିକାଲ ଦୌଡୁଥିଲେ ଏବେ ଯାହା ହେଲାଣି ସେ ମେ-ମେଡିକାଲ ଦଉଡୁଛନ୍ତି ସେଇଟା କଣ ପାଇଁ ମ୍ୟାମ କହୁନାହାନ୍ତି।
ସେଇଟା ଆମର ଖାଦ୍ୟ ସାରର ବିଭିନ୍ନ ପ୍ରକାରର ଅଭାବ ଯୋଗୁ ଆଉ ବର୍ତମାନ ଯୋଉ ପ୍ରକାର ଆପଣ ଯାହା କହିଲେ କଳା ବଜାରୀର ଯୋଉଟା ବର୍ତ୍ତମାନ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡୁଛି। ତା ସହିତ ଖାଇବାରେ ଆମେ ଯୋଉ ହରମୋନ ର ବ୍ୟବହାର କରୁଛେ ଖାଦ୍ୟ ମାନେ ଶସ୍ୟରେ ତାହାର ମଧ୍ୟ ପ୍ରଭାବ ପଡୁଛି ସେଥିପାଇଁ ବିଭିନ୍ନ ପ୍ରକାର ଅ ଯୋଉ ଉ-ଉଚ୍ଚ ରକ୍ତଚାପ ମେଦବହୁଳତା ଆଉ ଆମର ଉଁ କର୍କଟ କର୍କଟ ଏ ଏଭଳି ଏକ ମାରାତ୍ମକ ଚ ରୋଗ ଗୁଡିକ ବର୍ତ୍ତମାନ ଦେଖିବାକୁ ମିଳୁଛି।
ମ୍ୟାମ ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା ମ୍ୟାମ ନମସ୍ତେ ମୁଁ ରହିଲି।
ଆଜ୍ଞା ଧନ୍ୟବାଦ ମ୍ୟାମ।